ହାଲୋ।
ହାଲୋ।
ହୁଁ। କଣ କରୁଚ?
ଛାତ ଉପରେ।
ହୁଁ ଉଁ। ମୁଁ ବି ଛାତ ଉପରେ ବୁଲୁଚି ଆଉ ବର୍ଷା ହେଇନି?
ହଁ ଆଜି ସକାଳୁ ହଉଥିଲା ପୁରା। ସକାଳୁ ଟିକେ ଟିକେ ରାତିରୁ ବୋଧେ ହଉଥିଲାକି କଣ ଯେ ସକାଳୁ ମୁଁ ଦେଖୀଲା ବେଳକୁ ହଉଚି ଟିକେ ଟିକେ ତ ଏବେ ବେ ଟିକେ ସେଇଠି ଖରା କରିଛି।
ହୁଁ, ନାଇଁ ଆମ ପଟେ ଖରା ନାହିଁ ସେମିତି ବର୍ଷା ଯାଉଛି ମେଘୁଆ କରିକି ରଖିଛି ଆଉ। ଆଉ ଆଜି କଣ ଖାଇଥିଲ?
ହ ମାର ଭଷ ଟା ବି ତରକାରୀ ହେଇଥିଲା। ଆଉ କଲରା ଭଜା ହେଇଥିଲା। କଲରା ଚିପ୍ସ ହେଇଥିଲା। ହଉ କ ତମର?
ଆମର ହେଇଥିଲା ଭାତ, ଡାଲି, ପାମ୍ପଡ଼ କରିଥିଲି। ସାଲାଡ଼, ଦହି ବାଇଗଣ କରିଥିଲି। ହେତିକି ଆଉ କିଛି କ
ହବଆ
କଣ କହିଲ?
କେମିତି ଘର କଇଥିଲେ?
ଆମ ଘର ଦଶପଲା ଜାଣିବ?
ହଁ‌।
ଦଶପଲ୍ଲା। ଦଶପଲ୍ଲା ଯେ ମଧ୍ୟ ଖଣ୍ଡ
ନାଁ
ହଁ, ସେଇ ଗାଁ ଟା।
ଭାଇତ ନା
ହଁ, ହଁ। ବାହା ହେଇଚି ମ। ଆଉ ତମର କୋଉ ଗାଁ?
ଆମର ବି ଦଶପଲ୍ଲା।
ହଁ, ହଁ ଭଲ।
ମୁଁ ତମକୁ କଲ୍ କରିଥିଲି ବୋଧେ ଦି ପହରେ, କି ତମେ ନୁହଁ?
ନାଁ, ନାଁ ସେଇ ବିଷୟରେ ପଚାରନି? ହୁଁ।
ମୁଁ ଭାବିଲି ତମେ କି ସେ ଆଉ କିଏ, ବୁଝିଲେ?
ହୁଁ।
ହୁଁ ହୁଁ, ମୋ ଝିଅ
କଣ କହିଲ?
କୁଅ ଝିଅ?
ନାଇଁ, ମୋର ଝିଅ ନାହାନ୍ତି। ମୋର ବେବି କିଛି ନାହିଁ।
ଘରେ ସବୁ ଅଛନ୍ତି ମ, ଆଉ କୁଆଡ଼େ ବୁଲାବୁଲି କରିବାକୁ ଯାଇନ?
ହଁ, ଏବେ ଏଇଠି ବୌଧରେ ଅଛି, ନାନୀ ଘରଠି।
ହଁଅଁ, ଆଉ ସମସ୍ତଙ୍କ ଦେହ ପା ଭଲ ଅଛି?
ଅ ହଉ।
ଘରେ ସବୁ କିଏ କିଏ ଅଛନ୍ତି?
ଏବେ ମୁଁ- ମୁଁ, ବାବା, ମାମା, ବଡ ଭାଇଟେ ଆଉ।
ହୁଁ ଉଁ। ଆମର ଶାଶୁ, ଶ୍ୱଶୁର, ବଡ ଯା, ଦେଡ଼ୁଶୁର, ମୁଁ ଆ ମୋ ସ୍ଵାମୀ ବାହାରେ ଚାକିରି କରନ୍ତି ଆଉ।
ମୁଁ ଏଇଠି ଏକା ରୁହେ ଆଉ।
ସ୍ୱାମୀ କଣ ଜବ କରିଚନ୍ତି?
ସେ ଆର୍ମିରେ ଅଛନ୍ତି।
ହୁଁ ହୁଁ। ନିଜ ଗାଁ, କୋଉ ଗାଁ?
କଣ କହିଲ?
କିନ୍ତୁ ମୋ ନିଜ ଘର କଉଠି ହାତୀ ଘର ମଧ୍ୟ ଖଣ୍ଡ ତମ ଘର ତ ଏଇ ଯଉ କଣ୍ଟିଲୋ ପଟେ, ନାଇଁକି?
ହଁ କଣ୍ଟିଲୋ ଆଗକୁ, ଫତେଗଡ କଣ୍ଟିଲୋ।
ହୁଁ, କଣ୍ଟିଲୋ ପଟେ ଜାଣି
ଆଉ କଣ ଖାଇଥିଲ ଏନ, ଟିଫିିନ କରିନ କିଛି?
ଭାତଫାତ ଖାଇ ଦେଇଥିଲି ଆଉ।
ହୁଁ।
ବୋଉ ତ ନମି କରିଥିଲା ତ ଖାଇଦେଇଥିଲି। ଉଁ ଯାଇଥିଲା ସ୍କୁଲ ତ ଆସିଲା ଆସିଲାରୁ ଖାଇଥିଲୁ ଆଉ।
ହୁଁ।
ଆମେ
କଁ କହିଲ?
ଆମୁକୁ
ମୁଁ ଏଇନୁ କିଛି ଖାଇନି ଖାଇବି ଆଉ।
ରାତିକି ରଖିବି।
ରୋଷେଇ ରାତିରେ ରୁଟି ହବ।
ସମସ୍ତଙ୍କ ଘରେ ରୁଟି ହବୁହୁ।
ରୁଟି ହବ ଆଉ ଯାହା ତରକାରୀ ହେଇକା ହବ ହେଇନି କିଛି ଆଉ।
ଏବେ ସମସ୍ତଙ୍କ ଘରେ ପ୍ରାୟ ରୁଟି ଆଉ।
ହଁ ରାତିରେ ରୁଟି।
କି ସରିଲାଣି ନାଇଁ ମ ମୋ ମୋ ନାନୀ ଅଛି ତ
ହଁ।
ସିଏ ତାର ଦିଟା ଜାଆଁଳା ପୁଅ ତ ସିଏ ସ୍କୁଲ ଯାଉ ତୁ ସେଇ ଚାକିରି କରିଛି ଟିଚର୍ ଅଛି ଯେ ସିଏ ସକାଳୁ ଛଅ ଛଅଟାରୁ ଏଇ ଛଅଟାରୁ ପିଲାମାନେ ସ୍କୁଲ ଯାଉଛନ୍ତି ହେରି ଆସୁଛନ୍ତି ଦଶଟା। ନାନୀ ସ୍କୁଲ ପଳାଉଛି ସାଢେ ନଅଟାରୁ ସିଏ ଆସୁଚି ଚାରିଟା ଅ ପିଲାମାନେ ସାଢେ ଦଶଟା ଏଗାରଟା ବେଳୁ ମୋର ଗ୍ରାଜୁଏସନ୍ ସରିଲା ଏବେ।
ହଁ।
ବି ଏଡ୍ କରିବି ଆଉ।
ହୁଁ।
ମୁଁ ସେଇଥିପାଇଁ ଆସିଚି ଛୁଆମାନଙ୍କୁ ରଖିଆକୁ ସିଏ ଏଇନେ ସ୍କୁଲରୁ ଆସିଲା ଚାରିଟା ବେଳୁକୁ ଆଉ ଛୁଆମାନଙ୍କ ପାଖେରେ ଜଣେ ଲୋକ ଅଛନ୍ତି ଲେଡି ଲେଡି ଜଣେ ଅଛନ୍ତି ଯେ ସେ ନୟାଗଡ ପଟର ନୟାଗଡ ଗାଁର। ସେ ତାଙ୍କର କଁ ଚାଉଳ ମିଳୁଛି ବୋଲି ସେ ପଳେଇଛନ୍ତି ଗାଁକୁ।
ହଁ।
ସିଏ ଏବେ ସାତ ଆଠ ଦିନ ହେଲା ଗଲେଣି ଯେ କାଇଁ ଆସିନାହାନ୍ତି ମୁଁ ଅଛି ଏଇଥିପାଇଁ ଆଉ ସିଏ ଆସିଲେ ମୁଁ ଯିବି ଆଉ।
ଓହୋ। ଆଉ କୁଆଡେ ବୁଲା ବୁଲି କରି ଯାଇନ ବୌଦରେ।
ହୁଁ ଏଇଠି ଅଛି କଣ ମହାନଦୀ ବ୍ରିଜ ପଟେ କଣ ମି ମିର୍ଜାକୁଦ ନା କଣ ଗୋଟେ ଇନ୍ତି ଅଛି ମହାନଦୀ ପଟେ ହେଇପଟେ ଯାଇଥିଲୁ ହେଇ ବ୍ରିଟିଶ ଆଡେ। ଆଉ ପହରଦିନ ଯାଇଥିଲୁ ବୋଧେ ପାର୍କ ଗୋଟେ ଅଛି ବୋଧେ ଆମେ ଯାଇଥିଲୁ।
ସେପଟେ ଆ କୋଉଠି ଗୋଟେ ଭଞ୍ଜନଗର ପାର୍କ ଅଛି ପା।
ଭଞ୍ଜନଗର ଅଛି ନା ଗଞ୍ଜାମ ପଟେ। ମାନେ ଦଶପଲାଫୁ ଦଶପଲାଠୁ ଭିତରକୁ ଦଶ୍ ପଲା ସବଡିଭିଜନ ସେଟା ଗଞ୍ଜାମ ପଟେ ବହୁଦ୍ ରହିଲାଣି ସେ ବଲାଙ୍ଗୀର ସମ୍ବଲପୁର ପଟେ ବୌଦ୍।
ହୁଁ ତମର ତାହେଲେ ପ୍ରପର୍ ଗାଁ ଦଶପଲା।
ଆମର ଦଶପଲା ଜାଣିବ କି ନାଇଁ କେଜାଣି ତମ ଶାଶୁ ଘର ଯେହେତୁ ଏଟା। ଆଁ ଖମାର ସାହି ଗୋଟେ ଅଛି ଗାଁ ପଟେ ଆଉ ସେ ଆଉ ସେ ସେଇ ସେଇ ଗାଁ ଉତ୍ତରା ଗୋଟେ ଆଉ।
ହୁଁ। ମୁଁ ଏ ଦଶପଲା ଦେଖିଛି ବୋଲେ ମହାବୀର ଖୋଲ ଦେଖିଛି ମହାବୀର ମନ୍ଦିର ଅଛି ଦେଖିଛି କୁଆଁରିଆଡ୍ୟାମ୍ ଦେଖିଛି। ସେତିକି ଆଉ କୁଆଡେ ଯାଇନି ଦଶପଲ୍ଲାରେ।
ନାଇଁ ନାଇଁ ଦଶପଲ୍ଲାରେ।
ସେ ଖଣ୍ଡରେ ମୋର ଗୋଟେ ମାଉସୀ ଯାଇଛନ୍ତି। ବାହା ହେଇଛନ୍ତି।
କୋଡେ
ମହାନ୍ତି ପଲି?
ନାଇ ମହାନ୍ତିପଲ୍ଲୀ ନୁହଁ ସେଇଟା କୋଉ ସାହି ଗୋଟେ ମୁଁ ଜାଣିନି। ଜାଣି ତମେ ଜାଣିବନି ବୋଧେ ଶାଶୁଘର ଘର ଯେହେତୁ।
କୋଉ ଗାଁ?
ମଧୁଖୁଣ୍ଡୁ ବାହା ହେଇଚି ମ ସେ ତା ସ୍ଵାମୀ କୋଉ ସାହି ମୋର ମନେ ପଡୁନି ଠିକ୍ ସେ, ତାଙ୍କ ସ୍ଵାମୀ କୁ ଜାଣିବ କି ନାଇ କେଜାଣି ରଞ୍ଜନ। ସେ ଯୋଉ ତାଙ୍କର ଫାର୍ମ ହେରିକା କରିଚନ୍ତି।
କଲେଜ? କଲେଜ ଯୋଉ ତାଙ୍କର ଅଛି ଟି? କଲେଜରେ କଣ ଅଛନ୍ତି ଯୋଉ ପ୍ରିନ୍ସିପାଲ ନା କଁ?
ନା ନା ସିଏ ନୁହେଁ ଏଇ ଯୋଉ ନାଇଁ ତାଙ୍କର ସେ ଯୋଉ ଅ ସେମିତି ଫାର୍ମ ହେରିକା କରିଚନ୍ତି ମ।
ଓହୋ ତାହେଲେ ଜାଣିବିନି।
ଦି ଭାଇ ଫାର୍ମ ହେରିକା କରିଚନ୍ତି ସେ।
ରାତିରେ ତମେ ବି ରୁଟି ଖାଅ?
ହଁ ଆମର
ଆଉ ଖାଇବା କଣ ଭଲ ଲାଗେ ତମୁକୁ ଆଇଷ କି ନିରାମିଷ?
ସବୁ ଖାଉଛି।
ହଁ ମୁଁ ବି ଏ ସବୁ ମ ଆମିଷ ନିରାମିଷ ସବୁ ଖାଉଛି। ମୁଁ କେବଳ ସୋମବାର ଖାଉନି ମଙ୍ଗଳବାର ଖାଉନି ବୁଧବାର ଖାଉନି ଏ ଯୋଉ ମଙ୍ଗଳ ସୋମ ମଙ୍ଗଳ ଗୁରୁବାର ଶନିବାର ଖାଉନି। ଆଉ ବୁଧ ଶୁକ୍ର ରବି ଖାଉଚି।
ମୁଁ ସବୁ ବାର ଖାଉଚି ଖାଲି ଶନିବାରକୁ ଛାଡିକି।
ହୁଁ।
ଆଉ ଭୁବନେଶ୍ୱର କୁଆଡେ ବୁଲାବୁଲି କରିଆକୁ ଯାଇନ?
ଯାଉଚୁ ପ୍ରାୟ ଟାଇମ ଏକଜାମ୍ ହେରିକା ରହୁଛି ଯେ ଯାଉଚୁ ପ୍ରାୟ ଟାଇମ ଗଲେ ଖାଲି ଏ ଏକଜାମ ଦେଇକି ଆସିଆ କଥା ଆଉ ଟ୍ରେନ୍ ରେ ଯାଇକି ବସ୍ ରେ ଆସିଆ କଥା।
ଆମେ ବି ଏବେ ଯାଇଥିଲୁ କଣ୍ଟିଲ ନୀଳମାଧବ ନୟାଗଡ଼ ବୈଷ୍ଣୋଦେବୀ ମନ୍ଦିର ଯାଇଥିଲୁ। ବୁଲାବୁଲି କରିକି ଭଟାରିକା ବି ଯାଇଥିଲୁ ଫତେଗଡ ରାମ ମନ୍ଦିର ହୁଁ।
ଫତେଗଡ ରାମ ଏଗୁଡା ଯାଇନି ମୁଁ ଏବେ ହେଇଛି ନା ଯାଇନି ଏବେ। ସେଇ ଯୋଉ କଣ୍ଟିଲ ପଟେ ଯାଇଚି ସବୁଆଡେ ମୋ ପିଇସୀ ଘର ଗାଁ ସେଇପଟେ ଯେ।
ହଁ।
ଯୋଉ କଣ ବେଣାଗାଡିଆ?
ହୁଁ।
ସେଇପଟେ ସେଇପଟକୁ ଯାଏ ସବୁବେଳେ ଆଉ ସେଆଡେ ଯାଉ ଆଉ। ଏଇ ଯୋଉ କୋଉ ଗାଁ ସେରା ମର୍ଦରାଜପୁର।
ମର୍ଦରାଜପୁର ବାଘୁଆପଲ୍ଲୀ।
ବାଘୁଆପଲ୍ଲୀ ବି ମୁଁ ଦେଖିନି ଖାଲି ମର୍ଦରାଜପୁୁର ହିଁ ଦେଖିଚି।
ମର୍ଦରାଜପୁର ବି ବଢିଆ ଜାଗାଟେ।
ହଁ ଏଇରା ଭଲ ଜାଗାଟା ସେଇଟା ଦେଖିଚି। ଅପା ହରକୁ ଗଲା ବେଳେ ବାଟରେ ତ ଗୁପଚୁପ ଖାଇକି ସେଇଠିକି ଯାଇଥିନି ତିନି ଚାର ଥର ଗଲେଣିି।
ହୁଁ
ଆଉ ଯୁଆଡେ ପ୍ରାଏ ଯାଗା ମୁଁ ବୁଲିକି ପ୍ରାଏ ଦଶପଲ୍ଲା ରେ ପ୍ରାଏ ଜାଗା ମୁଁ ବୁଲିନି।
ହୁଁ ଦଶପଲ୍ଲ ରେ ଗାଁ ବୁଲିଲା।
ହେ କେତେବେଳେ ଟାଇମ ଯେ ବୁିଲିବା ମତେ ଟିକେ ବୁଲିଆକୁ ଭଲ ଲାଗୁନି।
ହୁଁ
ବାହାର ଜାଗାଆଡେ ବୁଲିବେ ଏ ଗାଁ ରେ ଦଶପଲ୍ଲା ରେ କଣ ବୁଲିତେ ସେ ମହାବୀର ଖୋଲ ଘରିକା କେତେଥର ଦେଖିବୁ। ସେ ଥରେ ଦି ଥର ଦେଖିଦେଲେ ମନ ଭାଙ୍ଗି ଯାଉଛି ତୁମେ ସବୁବେଳେ ପ୍ରାଏ ଟାଇମ୍ ଯିବା ଆ ସେଟା ସେଇ ମହାବୀର ଖୋଲ ମହାବୀର ମନ୍ଦିର ଆଉ କଣ ନୂଆ ହେଇଥିଲେ ଯାଇଥାନ୍ତି। ଏଗୁଡାକ କେତେ ଦେଖିବ ଯେ ଚାଇନି କେତେବଳେ।
ସେଗୁଡା ମୁଁ କେବେ ଦେଖିନଥିଲି ନା ମୁଁ ଯାଇଥିଲି ଦେଖିବା ପାଇଁ ମହାବୀର ଖୋଲ। ମହାବୀରଙ୍କ ମନ୍ଦିର ମହାବୀର ମନ୍ଦିର ଠି ଗୋଟେ ପଥରଟେ ଭାସୁନି କି? ହଁ ଏ ଦଶପଲ୍ଲା ମହାବୀର ମନ୍ଦିରେରେ ମୁଁ ଏବେ ଯାଇଥିଲି ଯୋଉ ମାସେ ତଳେ ଦେଖିଥିଲି।
ନା ମୁଁ ମନ୍ଦିର ଯାଇଚି। କିନ୍ତୁ ଯୋଉ କଉଠି କଣ ହେଇଚି ମୁଁ ଖାଲି ଠାକୁରଙ୍କୁ ଦେଖିକି ଆସେ ମାନେ କଉ ତା ସାଇଟ ଫାଇଟ ଆଡେ କୁଆଡେ ବୁଲିନି ମୁଁ।
ସେଇ ସାଇଟ୍ ଫାଇଟ୍ ଯୋଉ ମୁଁ ବୁଲିଲି ମୋ ମନେ କିନା ଶୁଖିଲା ପଇଡ ଟେ ଭଳିଆ ଦେଖାଗଲା ନା। ମୋ ମନେକେ ମୁଁ କଇଲି ନଡିଆ ଟେ ବୋଧେ ପାଣିରେ ପକାଇଛି ନାଇଁ ମୁଁ ଟେକିଆକୁ ଗଲା ଆସିକି ପଥର ଟା ଆଉ। ସିଏ କଇଲେ ଏଇଟା କଣ? ମୁଁ ସେ କ ମୁଁ କଇଲି ଏଟା ପଇଡଟା। ସେ କଇଲେ ଏଟା ପଇଡ଼ ନା ପଥର ମୁଁ କଇଲି ପଇଡ଼ ଭଳିଆ ତ ହାଲ ଲାଗୁଚି ସେମତି ବେଶୀ ଓଜନ ନାହିଁ ବି ପଥରର।
ମୁଁ ଦେଖିନି କେବେ
କୁରଙ୍କର ଆଜ୍ଞା ଆଉ ଭାସୁଚି ଆଉ।
ହଁ ମୁ ଦେଖିନି କେତେବଳେ ମୁଁ ଯାଇ ଖାଲି ଠାକୁରଙ୍କୁ ଦେଖିକି ଆସିଲି କୋଉଠି କଣ ଅଛି କିଏ ଦେଖି ଖିଚି
ହୁଁ
ପରିଡାମାଡ ଯାଇଥିଲ
ଏବେ ତ ଏଠି ବେଶୀ ଦିନି ଯୋଉ ଆଷାଢ ମାସ ଆସିଲାଣି ବର୍ଷା ଦିନ ହବ ଭଟାରି ଗାଁ ପୀଠ ବି ଆଉ ଏ ଏତେ ବୁଲି ହବନି ନହେଲେ ଲୋକ ଏମିତିରେ ଗହଳି ହୁଅନ୍ତି। ଭଟାରୀ ଗାଁ ମନ୍ଦିର ପୁରା ବୁଡି ଯାଉଛନ୍ତି ଦେବି।
ହଁ ବି ସେଇ ଟି ସେଇ ଟାଇମ୍ ରେ ଥରେ ସେଇ ଟାଇମ୍ ରେ ଥରେ ଯାଇଥିଲୁ ଯେ ମନ ଯା ଛାଡି ନଥିଲେ ଗଇଲେ ପାଣି ଅଛି ବୋଲି ଛାଡି ନ
ପୁରା ପାଣି ମନ୍ଦିର ବୁଡି ଯାଉଛି ଵା ଠାକୁରଙ୍କୁ କେମିତି ଦର୍ଶନ କରିବ ଯେ।
ମାନେ ପୁରା ଅଧା ଅଧି ହେଇଯାଇଥିଲା ଆଉ ଯାଇଥିଲେ ଥରେ ଯାଇଥିନୁ ଯୋଉ ସେ ଦେଖେଇଥିଲେ ଯୋଉ ଅଁ ଗୋଟେ ଲୋକର ହାର ଦେଇନଥିଲେ ସେ ଠାକୁରଙ୍କୁ ଯୋଉ ଗୋଟେ ବୁ କଁ କୁହନ୍ତି ଯୋଉ କଥାକୁ। ତମେ ଯାଇଥିଲ ଯୋଉ ସେଇଟା ଦେଖେଇ ଥିଲେ ଥରେ ଆମକୁ ସେ ଯିଏ ଅଛ ପୂଜା କରୁଛନ୍ତିୁ ଜଣେ ସେଇଠି ଜଣେ ପୂଜା କରୁ ଛନ୍ତି ଆମର ଜଣେ ଅଛନ୍ତି ମାନେ ସାଙ୍ଗ ମୋ ନାନୀ ର ସାଙ୍ଗ ତ ସେ ତାଙ୍କୁ କହିଥିଲେ ଯେ ସିଏ ଆଣିକି ଦେଖେଇଥିଲେ ସେ ସବୁ।
ହୁଁ ଉଁ।
ଓ ହୋ।
ହୁଁଁ ଉଁ।
ଦେଖା ହେଇଥିଲା ଆଉ ଜାଇନି ତା ପରେ।
ହୁଁ। ହଁ ହଉ ରଖିଦଉଚି।
ହଁ।